ହଁ ମୁଁ କହିଲି କଣ କରୁଛ?
ଏଇ ଛୁଆଙ୍କୁ ଟିଉସନ୍ କରୁଥିଲି ପରା।
ଓହୋ ଭଲ ଆଉ। କେଜଣ ଛୁଆଙ୍କୁ କରୁଛ ଟିଉସନ୍?
ଏ ସାତ ଆଠ ଜଣ ଖଣ୍ଡେ, ନ ଜଣ ଖଣ୍ଡେ।
ଓହୋ। ଆଉ ଭଲ ଅଛ?
ହଁ ଭଲ ସବୁ।
ଓହୋ ଆଉ
ଆଉ କଣ କରୁଥିଲ?
ମୁଁ ଏଇ ଶୋଇକି ଉଠିଲି ଆଉ।
ହଁ ହଁ।
ଆଉ
ଆଉ କଣ ଖାଇଥିଲ?
ମୁଁ ଏ ଆ ପଖାଳ ପଖାଳ ହିଁ ଖାଇଥିଲି। ତମେ କଣ ଖାଇଥିଲ?
ମୁଁ ସେଇ ଭାତ ସେ ପଖାଳ ଖାଇଥିଲି ଆଉ କୋବି ତରକାରୀ ପୋଟଳ ଭଜା। ଆମ୍ବ ଫାମ୍ବ ଆଉ ଜହ୍ନି ପହ୍ନି ପୋଡିକି ଦଳାଥିଲି। ଆଉ ଏଇନା ଖାଇନି ଖାଇବାକୁ ଯାଉଥିଲି ବର୍ଷା ଟା ହଉଛି ନା ଛୁଆର ତାପରେ ଆସିଲେଣି ତ ସେଥିପାଇଁ ମୁଁ ତାଙ୍କୁ ଆଗ ଟିକେ ପଢେଇ ଦିଏ ତାପରେ କି ଖାଇବି ଆଉ।
ହଁ ହଁ। ଏ ଖରା ବି ଯୋଉ ଭଳିଆ ହଉ ଗରମ ଗରମ ଖାଇ ବି ହଉନି।
ହଁ ପରା।
ସବୁ ପଖାଳ ଗୁଳୁ ଗୁଳି ତ ବେଶୀ ହଉଛି।
ହଁ।
ହୁଁ ଆଉ ତମ ଦେହ ଭଲ ଅଛି?
ହଁ ଏଇନା ଭଲ।
ହଁ।
ଆଉ ତମ ଘରେ କିଏ ଅଛନ୍ତି ସବୁ?
ଆମ ଘରେ ମୋ ବାପା ମୋ ମାମା ଆ ମୁଁ ଆଉ ମୋ ସାନ ଭାଇ।
ହଁ ହଁ।
ଆଉ ତମ ଘରେ ସବୁ
ଟିକେ ଲାଇନେ ହଁ ହଁ।
କହିଲି ତମ ଘରେ ସବୁ କିଏ କିଏ ଅଛି? ମୁଁ ତମ
ଆମ ଘରେ ନା ଆମ ଘରେ ଇଏ ମୁଁ ଝିଅ ବୋଉ ଅଛନ୍ତି। ଆଉ ବାପା ତ ବାହାରେ ରହୁଛନ୍ତି ଆଉ। ଭୁବନେଶ୍ଵରରେ ଅଛନ୍ତି ଆଉ। ଏତିକି ଆମର ତିନି ଜଣ ମଣିଷ ଆଉ। ଆମର ଜମା ତିନି ଜଣ ମଣିଷ। ବୋଉ ହଁ ବୋଉ ଆଉ ଇଏ ମୁଁ ଆଉ ତିନି ଜଣ ମୋ ଝିଅ ଟା ଆଉ। ଛୋଟଟା ତିନି ବର୍ଷ ତ ସାଢ଼େ ତିନି ବର୍ଷ ବି ହେଇନି।
ଫ ସ୍ମଲ୍ ଫ୍ୟାମିଲି ଭଲ।
ହୁଁ ହଁ।
ଆଉ ରା ରୋଷେଇ
ନାଇଁ ଛୁଆଙ୍କୁ ଛାଡି ସାରିଲା ପରେ କରେ। ଆଉ ଛାଡି ସାରିଲା ପରେ ଟିକେ କଣ ଖାଏ ଖାଇକି କରେ ଆଉ। ନା ରୁଟି ଆଜି ଶନିବାର ଅଛି କାଲି ଯା ଆଇଁଷ ଫାଇଁଷ ଯୋଉନ ମା ଓଷା ଥିବ ସେଇଦିନ ରୁଟି କରେ ନହେଲେ ନାହିଁ ଆଉ ଯୋଉଦିନ ଅଲଗା ବାର ହଉଛି କରେ ହଉଛି। ନୋ ଟି
ଓହୋ ଆଉ ରଜରେ ବୁଲାବୁଲି କରିଥିଲ